ହ୍ୟାଲୋ।
ହ୍ୟାଲୋ।
ହୁଁ ଶୁଭୁଚି?
ହଁ ଶୁଭିଲା।
କଣ କରୁଥିଲେ?
କଣ କରୁଥିଲେ?
ମୁଁ ଏଇ ବସିଥିଲି। ସନ୍ଧ୍ୟା ବେଳେ ଏଇ ସନ୍ଧ୍ୟା ଦେଇକି ଠାକୁରଙ୍କୁ ନମସ୍କାର କରିକି ବସିଚି।
ଓହୋ ଆଉ କଣ ମୁଁ ଏଇଠି ବସିଥିଲି ଆ ଖାଇସା କଣ ଖାଇଥିଲେ?
ହଁ ଯାହା ଖରା ବେଳେ ଖାଇକିଇ ଗାଁ କୁ ଆସିଚି ସେମିତି ଆଉ ଟିକେ ପୂର୍ବରୁ। ଆଉ ଖାଇନି ସନ୍ଧ୍ୟାବେଳେ କିଛି ଏବେ ଯାଉଚି ଦେଖିଆ କଣ କରିବି ଖାଇବା ପାଇଁ।
ଅ ହୋ ଆଉ ମୁଁ ଖାଇଥିଲି ଏଇନା ଗୋଟେ ପୋଡ଼ ପିଠା ଖାଇଥିଲି ଆଉ ଟିକେ ଚା ଆଉ ସେଉ ପକେଇକି ଖାଇଥିଲି ଆଉ।
ଓହୋ ଆଉ।
ଘରେ ସବୁ କଣ କରୁଛନ୍ତି? ହ୍ୟାଲୋ, ମୁଁ କହିଲି ଘରେ ସବୁ କଣ କରୁଛନ୍ତି?
ଘରେ ଏଇ ସବୁ ଆସିନାହାଁନ୍ତି। ଆମର ଗାଁ ରୁ ଆମେ ଖାଲି ଆମ ଭାଇ ଭଉଣୀ ଦି ଜଣ ପଳେଇ ଆସିଲୁ। ଆଉ ବାପା ହରିଆ, ବାପା ମାଆ ସବୁ ଅଛନ୍ତି ଗାଁରେ ଅଛନ୍ତି, ଆସିନାହାଁନ୍ତି। ଆମେ ଦି ଜଣ ପଳେଇ ଆସିଲୁ। ସେ ଯାଇଚି ତାର ଜିମ୍ ଯାଇଚି। ଆଉ ମେଁ ଘରେ ଏକୁଟିଆ ଅଛି, କଣ ଖାଇବାକୁ କରିବି ଆଉ?
ଆଉ ଚିକେ
ତମର କଣ କରୁଚନ୍ତି ସବୁ?
ଆଜ୍ଞା!
ତମର ସବୁ କଣ କରୁଚନ୍ତି ଘରେ?
ଏଇ ବସିଛନ୍ତି ଆଉ ସବୁ।
ଓହୋ! ଆଉ ତମର ସେପଟେ ଆଜି ବର୍ଷା ହେଇଚି?
ଓ ହଁ, ଚାରିଟା ବେଳେ ବର୍ଷା ହେଇଥିଲା, ଟିକେ ଟିକେ ପକେଇଲା ତା'ପରେ କମିଗଲା।
ଓହୋ! ହୁଁ। ନାଁ, ଆମର ତ ଆଜିକାଇଁ ବର୍ଷା ନାହିଁ। ଇଏ କେବେ ବି ଜଲ୍ ଦି ବାହାରିକି ପଳି ଆସିଛନ୍ତି। ବର୍ଷା ଫର୍ଷା ନାହିଁ ଆଜି। ପାଗ କିନ୍ତୁ ଆଜି ଥଣ୍ଡା ଅଛି
ଆଉ ରଥଯାତ୍ରା ଦେଖିତେ ଯାଅ ନା, ପୁରୀ ନା କୋଉଠିକି ଯାଅ।
ରଥଯାତ୍ରା ତ ଯାଇ ହୁଏନା, ପୁରୀ ଯାଇ ହୁଏନା। ଆ ଯା ଦେଖିବା କଥା ଦୂରଦର୍ଶନରେ। ଦେଖିବା କଥା। ଆଉ ପୁରୀ ତ ଯାଇ ହୁଏନି, ଆଉ ପାଖାପାଖି ଆମ ଗାଁ ଫାଁ ପାଖ ଯୋଉ ଯୋଉତି ହୁଏ, ମୁଁ ସେଇଠି ଯାଉ ଦେଖିବା ପାଇଁ ଏଇଠି ଜଗନ୍ନାଥ ମନ୍ଦିର ଅଛି, ଆମର ଏଇଠି। ବହୁତ ବଡ଼ ଜଗନ୍ନାଥ ମନ୍ଦିର ଗୋଟେ ଅଛି। ସେଇଠିକି ଦଶ ସେଖେଣ୍ତେର ବାଟ ଯାଉ ଆମେ। ରଥଯାତ୍ରା ସେଠି ଭଲ ହୁଏ। ମାଉସୀ ମାଁ ମନ୍ଦିର ଯାଆନ୍ତି ସେଇଠୁ ଜଗନ୍ନାଥ, ସେଠି ଭଲ ହୁଏ, ପୁରା ଯେମିତି ପୁରୀରେ ଯେମିତି ହୁଏ, ପୁରୀରେ ତ ଅଧିକା ମାନେ ଇଏରେ ହୁଏ। କିନ୍ତୁ ଏଠ୍ ଠି ବହୁତ ଭଲ, ତାଙ୍କର ମେୟର ସହିତ। ଆଉ, ପୁରା ଯେମତି ଯୋଉ ରଥଯାତ୍ରା ଯେ ଯୋଉ ଭଳିଆ ବି ପାଳନ ହୁଏ, ସେ ସବୁ ସେଇ ଭଳିଆ ଯାଇଁକି ମାଉସୀ ମାଆଁ ଙ୍କ ଘରେ ଯାଇକି ରୁହନ୍ତି ସାତଦିନ। ତା'ପରେ ପୁଣି ଲୌଟାଣି ଦିନ, ବାହୁଡ଼ା ଦିନ ସେମିତି ଲୋଉଟନ୍ତି। ଭଲ ବହୁତ ଭିଡ଼ ହୁଏ ଏଠି। ବହୁତ ବହୁତ ଲୋକ ଆସନ୍ତି
ଅ, ହଁ, ଭଲ। ଆମର ବି ସେଇ ଦୂରରୁ ଦେଖୁ। ଯାହା ପୁରୀ ତ ଯାଇ ହୁଏନି। ଆଉ-ଉଁ ଏଇ ମୋ ମାମୁଁ ଘରେ ଆସିକି ଆମେ ଦେଖୁ। ଆମର ଏଠି ମନ୍ଦିର ଅଛିଁ। ରଥଆତ୍ରା ଭଲ ଆକାରରେ ହୁଏ ଏଠି ନା। ଏଇଠି ଆମେ ଦେଖୁଁ।
ହଁ ହଁ। ପିଲାମାନେ ସଉ କେତେ ରଥଆତ୍ରା ରେ ବହୁତ ଭଲ ଲାଗେ, ଛୋଟ ଛୋଟବେେଳେ ଯେତେ ମାନେ ଛୋଟୋଳ କଥା ମନେ ପଡିଯାଏ, ଦେଖିଲେ ଛୋଟ ଛୋଟ ଯୋଉ ଘରର
ମେଳା ବି ହୁଏ ବି ଯାତ୍ରା ଫାତ୍ରା ସବୁ ହୁଏ।
ମେଳା ହୁଏ। ଓ ପ୍ରଥମା ଭଲ ଅ। ଆଉ ତମେ ଛୋଟବେେଳେ ସବୁ କଣ ରଥଫଥ କରୁଥିଲ ନା?
କଣ?
ତମେ ଛୋଟବେଳେ ସବୁ ରଥ କରିକି ଟାଣନା ସେତେବେଳେ?
ନାଁ, ଆମର ତ ଏପଟେ ନାହିଁ ଆମର ତ ମାନେ ଛୋଟ ରଥ କେହି କରନ୍ତିନି ଏପଟେ। ଏବି ଏବିଣିକି ଛୁଆ କରୁଛନ୍ତି। ଆଗରୁ କାଇଁ ଆମେ କରିନୁ।
ଓହୋ! ଆମେ ଛୋଟବେଳେ ବଢିଆ ମଜା ହୁଏ କିନ୍ତୁ, ରଥ ସବୁ ବହୁତ ପିଲା ସବୁ ମିଶ୍ ଟିବି ସବୁ ସାଇ ଗାଁ ରେ ସବୁ ହଉଛି, ଗୋଟେ ଛୋଟ ଛୋଟ ରଥ ହୁଏ ସବୁ। ଛୋଟ ଛୋଟ ମିଡିୟମ୍ ସାଇଜର ସବୁ ଆଉ ତା ସବୁ ରଥ୍ ସବୁ ଧରିକି ଖାଇଲୁ ମାନେ, ଗାଁ ଗାଁ ସବୁ ବୁଲିକି ଯାଇଥୁ ଆ-ଆଦାୟ ହୁଏ ପଇସା। ଲ ଲୋକମାନେ ରାସ୍ତାରେ ସବୁ ଯ ଯାନ୍ତି ସବୁ, ଲୋକମାନେ ପଇସା ଦିଅନ୍ତି, ତା'ପରେ ବାହୁଡା ସରିଲେ ଗୋଟେ ଛୋଟ-ଅ ଭୋଜି ହୁଏ ଆଉ। ତା'ପର ନୀତି ଲଗେଇକି, ତା ପିଲା?
ଆଉ ଘରେ ସବୁ କଣ କରୁଚନ୍ତି?
ହଉ ସେ ଘରେ ତ ଗାଁ ରେ ଥିଲେ ସବୁ, ମୁଁ ପଳେଇ ଆସଥିଲୁ, ମୁଁ ମାଆଙ୍କ ସହିତ ଆଉ କଥା ହେଇ ଆଉ ଆସିବେ ସେମାନେ ସବୁ କାଲି ସକାଳ ଭିତରେ ଆସିବେ।
ହଁ ହଁ।
ହୁଁ, ହାଲୋ
ଆଉ ତମର ସେପଟେ ବର୍ଷା ହେଇଥିଲା?
ହଁ, ନା, ଆମ ଏପଟେ ଆଜି ବର୍ଷା ହେଇନି, ଆମ ଏପଟେ ଆଜି ବର୍ଷା ହେଇନି ପାଗ ଆଜି ଭଲ ଅଛି। ଆଉ ଭାବିଥିଲି ବର୍ଷା ହବ ବୋଲି, ଦେଖିଲା ବେଳକୁ ପଳେଇ ଆସଥିଲୁ ବାହାରିକି ଆମ ଗାଁରୁ ବୁଲାଇ ତିନଟା ବେଳକୁ ପଳେଇ ଆସିଲୁ କିନ୍ତୁ ଆ ବର୍ଷା ହେଇନି ଯାହା ଆଜି।
ହୁଁ।
ମୁଁ ପହଞ୍ଚି ଗଲି ଏଥର।
ଆଉ କୁଆଡେ ଅଛି ପ୍ଲାନ୍ କାଲି ଯିବା ପାଇଁ ନା କାଲିର କଣ ଅଛି ପ୍ଲାନ୍?
କାଲି ପାଇଁ ତ ସେମିତି କିଛି ପ୍ଲାନ ନାହିଁ। ପଢାପଢି ଟିକେ ଭଲସ କରିହଉନଥିଲା, ଗାଁକୁ ଯୋଉ ରଜ ପାଇଁ ଯୋଉ ଯାଇଥିଲି, ରଜ ଟିକେ ରଜ ତିନି ଦିନ ଯାକ ଟୋଟାଲି ବହି ସୁନ୍ଦାର ନାହିଁ, ଯାହା ବୁଲାବୁଲି କରିକି ଏଜୟ କରିବା କଥା। ଆଉ ରଜ ହେ ସରିଲା, ଏ ସେ ପାଠ ପଢା ଉପରେ ଟିକେ ଧ୍ୟାନ ଦଉ। ଆଉ ଆଗ ସବୁ ପାଠପଢା ପୁଣି ପଳେଇ ତ କଲେଜ ତ ଛୁଟି ଥିଲା, କଲେଜ ଯାଇ ପୁଣି ନୂଆ ପାଠପଢା ଷ୍ଟାର୍ଟ ହେଇଥିବ, ସେ ପାଇଁ ଟିକେ ଧ୍ୟାନ ଦବାକୁ ପଡିବ ଆଉ, ଆଉ କ ହଁଜି।
ତମେ ଏନା କଣ ପଢୁଛ?
ମୋର ଏଇ ଗ୍ରାଜୁଏସନ ସରିଲା ଏବେ, ପୋଷ୍ଟ ଗ୍ରାଜୁ ପାଇଁ
ହ ହୋ।
ତମର କଣ ଚାଲିଛି ପାଠ ପଢା?
ହଁ, ପ୍ଲସ୍ ଥ୍ରୀ ସେକେଣ୍ଡ ମାନେ ଫାଷ୍ଟ ୟରଟା।
ଓ, ପ୍ଲସ ଥ୍ରୀ ସରିଲାଣି?
ହଁ।
ହଁ ପକେଇ ସାରିଛ, ସବୁ କଲେଜ ରେ
ହାଲୋ?
ହଁ ଅଁ।
ଓହ, କୋଉଥିରେ କଣ କରିବ କୋଉ ଅନର୍ଶରେ ପୁଣି।
ପକେଇଛି ଓଡିଆରେ।
ଯାହା ହଉ, ଓଡିଆ ତ ଆମର ମାତୃଭାଷା, ଯାହା ହଉ ଆଜିକାଲି ଓ ଓଡ଼ି ଯେତେ ଓଡିଆର ଡେଭଲପମେଣ୍ଟ ପାଇଁ ମାନେ ଇଏ କରିବ। ସେତେ ମାନେ ଆମ ଓଡିଆ ଭାଷା ର ହିଁ ଉନ୍ନତି ହବ। କଣ ତମର ଭବିଷ୍ୟତରେ କଣ ହବାର ଇଛା ଅଛି?
ଆଜ୍ଞା।
ଭବିଷ୍ୟତରେ କଣ କରିବାର ଇଛା ଅଛି ତମର?
ପଢ଼ିବାର କଣ ସେଇ ଦେଖିବୁ, ମାନେ ପ୍ଲସ୍ ଥ୍ରୀ କରିବା କଥା, ମାନେ ଗମେଣ୍ଟ ଜବ୍ ଜବ୍ ବାହାରୁନେଇ, ସେଇ ଉପରେ ପ ପକେଇଲା ବେଳକୁ ସବୁ ଆସୁନି କି ଏଥର ପ୍ଲସ ଥ୍ରୀ କ୍ୱାଲିଫିକେସନ ମାଗୁଛି। ଆଉ ସେଇ ଉପରେ ଦେଖିବ, ନନେ ଆଉ ପ୍ଲସ ଥ୍ରି କରିକି ତ ଆଉ କିଛି ହେଇପାରିବନି ନା।
ହଁ ସେଇଟା ବି ଠିକ୍ କଥା।
ଯିଏ ପ୍ଲସ ଥ୍ରି ମାନେ କାମ ଦଉଛି କି ଯିଏ ବି ଇ ଡି କି କିଏ କଣ କଲା। ମାନେ ଟିଚର ଲାଇନ ଉପରେ ପ୍ଲସ୍ ଥ୍ରୀ ଟା ଟିକେ କାମ ଦିଏ।
ହଁ ତମର କଣ ଟିଚର ଲାଇନ ଉପରେ ଯିବାର ଇଚ୍ଛା ଅଛି?
ନା ନା।
ଏ କ୍ୱାଲିଫିକେସନ ପାଇଁ ଗୋଟେ ଦରକାର।
ଆଜ୍ଞା।
ନିଜର ମାନେ ଶିକ୍ଷାଗତ ଶିକ୍ଷାଗତ ଯୋଗ୍ୟତା ବଢେଇବା ପାଇଁ ଟିକେ ଦରକାର ଆଉ।
ଅଂହଁ କଣ କହିଲେ?
ମୁଁ କଲି ଆଉ ତମକୁ କଣ ସବୁ କରିବାକୁ ଭଲ ଲାଗେ?
ଆଉ ଏମିତି ଡ୍ୟାନ୍ସ ଆଉ ଏଇଆ ଆଉ।
ଭଲ।
ତମକୁ କଣ ଖାଇବା ପାଇଁ ପସନ୍ଦ?
ମତେ ମୁଁ ତ ସବୁ ଜାଙ୍କ ମତେ ନନଭେଜ ବହୁତ୍ ପସନ୍ଦ ଥିଲା। ଆଉ ତେଲ ମସଲା ମତେ ବହୁତ ଖାଏ। କିନ୍ତୁ ଏଇ ମୋ ଦେହ ଟିକେ ଖରାପ ହେଇଗଲା। ହଁ ଅପରେସନ ଟିକେ ରହିଗଲା ଅପରେସନ ପରେ, ଆଉ ତ ଖାଇ ହଉନି ସେଉଗୁଡ଼ା ସବୁ କିଛି। ଏମତି ଖାଇବା ପ୍ରତି ଧ୍ୟାନ ଦବାକୁ ଯାହା ସବୁ ପ୍ରିୟ ଖାଇବା ସବୁ ଯୋଉଡା ସବୁ ଛାଡିବାକୁ ପଡୁଛି ଆଉ।
କଣ ଅପରେସନ୍ ହେଇଥିଲା କି?
ଏଇ ମୋର ହେଇଯାଇଥିଲା ଯୋଉ ଆମର ପିତ୍ତ କୋଷରେ ଷ୍ଟୋନ୍ ହେଇଯାଇଥିଲା।
ଓ ହୁଁ।
ସେଇଥିପାଇଁ ବ୍ଲଡ ବ୍ଲେଡାର ରିମୁଭ ହେଲା ଯୋଉ ସେଥିଲାଗି ଆଉ
ଏଇନା ଦେହ କେମିତି ଅଛି?
ହେଇ ଦେହ ଟିକେ ସେ ଅସୁସ୍ଥ ରହୁଛି ସଦାବେଳେ। ଯାହା ଇଆଡୁ ସିଆଡୁ ଟିକେ ଖାଇଦେଲା ବେଳକୁ। ଦେହ ସବୁବେଳେ ଅସୁସ୍ଥ ରହୁଛି। ତାପରେ ଖାଇ ହୁଅନ୍ତ ତେଲ ଟୋଟାଲି ଡକ୍ଟର ମନା କର
ହୁଁ ବାହାର ଜିନିଷ ଏଇନା ଯେତେ ଆଭଏଡ କରିବ ଭଲ।
ହଁ ତେଲ ଖାଇବାକୁ ଖାଇବାକୁ ଟୋଟାଲ ମନା କରିଥିଲେ।
ଓଲଟି ଯାହା ଖାଇବ ପଛେ ଘରେ ତିଆରି କରିକି ପଛେ ଖାଇବ ବାହାର ଜିନିଷ ଖାଇବା ଭାରି
ସବୁ ଆମିଷକୁ ଟୋଟାଲ ମନା କରିଥିଲେ ଖାଇବା ପାଇଁ କହିଲେ ଯେତେ ସବୁ ବାହାର ବାହାର ଖାଇବା ଆମିଷ ଯେତେ ସବୁ ତେଲ ତେଲ ଯେତେ ବ ଯେତେ ନୁହଁ ମାନେ ବିନା ତେଲର ଯେତେ ଖାଇପାରିବ ତମେ। ଆଉ ସେଇଥିଲାଗି ଟିକେ ଯ ଜଗି ରଖି ଟିକେ ଚଳିବାକୁ ପଡୁଛି। ତ ପ୍ରିୟ ଖାଦ୍ୟ ସବୁ ତାଙ୍କ ଯେତିକ ସବୁ ଛାଡିବାକୁ ପଡିବ ଧୀରେ ଧୀରେ ଆଉ କଣ କରିବା।
ଓ ହଁ।
ହଁ ତମେ କ ତମକୁ କଣ ଭଲ ଲାଗେ ଖାଇବା ପାଇଁ?
ମତେ ସେଇ ନନଭେଜ ଉପରେ ଭଲ ଲାଗେ ଖାଇବା ପାଇଁ।
ଆଉ ଆ ରଜରେ କଣ ଖାଇଥିଲ ନନଭେଜ ମାନେ ଆମିଷ?
ଏ ରଜରେ ତ ବାର ପଡିଥିଲା ମାନେ ଏ ସଣ୍ଡେ ଦିନ ବାର ପଡି ନଥିଲା କି।
ହଁ ସେଦିନ କଣ ଅମାବାସ୍ୟ ଥିଲା ଆମ ଘରେ ସେଦିନ କିଛି କଲେନି କଣ।
ନାଇଁ ଆମର ହେଇଥିଲା ଚିକେନ ହେଇଥିଲା ଆଉ ମାଛ ହେଇଥିଲା।
ଓହୋ ଆଉ ଆଉ ତ ଏ ସାଙ୍ଗେ କାଲି କ କାଲି କଣ ଥିଲା ବାର ଥିଲା କାଲି।
ହଁ କାଲି ବି କାଲି ଆମର ହେଇଥିଲା ଦିନରେ ହେଇଥିଲା କଣ ଆମର ହେଇଥିଲା ମାଛ ତରକାରୀ ଆଉ ସନ୍ଧ୍ୟାବେଳେ ଆମେ ହେଇଥିଲୁ ଚିକେନ ପକୋଡା ଘରେ ତିଆରି କରିକିନା। ଆଉ ତାପରେ ତ ଆମେ ମୁଁ ପଳେଇ ଥିଲି ମୁଁ ମୋର ସାଙ୍ଗମାନଙ୍କ ସହିତ ମାନେ ରଜ ଯୋଉ ଆମର ଏଠି ଚାରି ଦିନ ହୁଏ ନା। ତ ପଳେଇଥିଲି ସାଙ୍ଗମାନଙ୍କ ସହିତ। ତ ବୁଲାବୁଲି କରିକିନା ବାହାରୁ ଖାଇକିନା ଆସିଥିଲେ ଆଉ ଭୋକ ହେଇନଥିଲା ଖାଇନଥିଲି ରାତିରେ।
ଭଲ। ଆଉ ବାହାର ବାହାର ଖାଇବା ତ ଏଇସଙ୍ଗ ଖାଇବା ଯେତେ କମ କରିବାକୁ କହୁଛନ୍ତି। ଆଉ ଆମେ ଦେଖିବା ପରବର୍ତ୍ତୀ ଯୋଉ ଆମର କଥାବାର୍ତ୍ତାରେ ଆମେ କଣ କେମିତି ବାହାର ଖାଇବା କଣ କେମିତି ସ୍ୱା ସେ ଉପରେ କଣ କେମିତି ପ୍ରଭାବ ପକାଏ ଆମେ ତା ଉପରେ ଟିକେ କଥାବାର୍ତ୍ତା ହେଇପାରିବା କି?
ହଁ ହଁ କାହିଁକି ନାଇଁ ନି
ନା କଣ କହୁଛ? ହଉ ତାହେଲେ କଣ କହୁଛ ଏବେ ମାନେ ସମାପ୍ତ କରିବା। ହଁ।